ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ କଣ କରୁଛ?
ଏତେ ସୋଇଛୁ ଆଉ।
କଣ ଖାଇଲ?
ସେ ରୁଟି
ଶୁବୁନି ଓହୋ ଆଉ ଗରମ କେମିତି? ହଁ ଗରମ କେମିତି?
ନାଇଁ ଗରମ ଏତେ ବି ନାହିଁ ବର୍ଷା ଭାଗ ସନ୍ଧ୍ୟାରେ ଉଠେ। ପାଗ ଥଣ୍ତା ଅଛି। ହୁଁ।
ଓୁ ହୋ।
ଆଉ ତମର ଆଡ଼େ ବର୍ଷା ହେଇଛି?
ହୁଁ ବର୍ଷା ତ ଏ ଏତେ ଜୋରରେ ହେଇନି ଉଠେଇଥିଲା ପୁରା ଅନ୍ଧାର କରି ଘଡଘଡି ମାରିଥିଲା କିନ୍ତୁ ବର୍ଷା ହେଇନି।
ଉଁ ହୁଁ ତମେ କଣ ଖାଇଲ? ହ
ମୁଁ ତ ଆଜି ଖାଇଲି ରୁଟି ଆଉ ଅଣ୍ଡା ତକାରି। ଆଉ କାଲି ତ ବୁଧବାର କଣ ଗୋଟେ ପ୍ଲାନିଂ କରିଥିବ। ନା ନା ରୋଷେଇ ମାଇଁ କରୁଥିଲେ।
ଓହୋ ମୁଁ ହଲେ ତମେ ବନେଇଥିଲ ବୋଲି।
ନା ନା
ଉଁ
ତମେ କାଲିି ମୁଁ ଗୋଟେଚିକେନ ଉପରେ କଁ ଗୋଟେ ଆଇଟମ୍ କହୁନ
ତମେ କୁହଛ ଗୋଟେଜେଷ୍ଟ ଚିକେନ ଏବେ ଯୋଉ ଗୋଟେ ଭାଇରାଲ ଚିକେନ ସବୁ ଜିନିଷ ପଡ଼ିିଯାଉଛି ତାକୁ ଖାଲି ଘାଣ୍ଟି କିରି କରୁଛନ୍ତି।
କଣ ବା ଦଳା ଚିକେନ।
ହଁ ବା ଦଳା ଚିକେନ।
ଆମ ଆଡେ ତ ଦଳା ଚିକେନ କୁହନ୍ତି।
ହୁଁ ସେଇଟା ତମେ ଜାଣିଛ?
ନା ମୁଁ କେବେ ଜାଣିନି କେବେ କରିନି ଶୁଣିଛି ଖାଲି।
କାଳେ ମୁଁ କହିଲି ତମେ ଫିଷ୍ଟ ଫିଷ୍ଟ କରି ଖାଇଥିବ ଜାଣିଥିବ।
ହୁଁ ହୁଁ। ତମ ଜାଣିଛ ନା କଣ।
ମୁ ଜାଣି
ଓହୋ ମୁଁ ବି କେବେ ଟ୍ରାଏ କରିନି ଆଉ କଣ ଆଇଟମ୍ କହୁନ। କଣ ଜାଣିଛ ଚିକେନ ଉପରେ ତାହେଲେ ମୁଁ କରିବି ନହେଲେ କାଲି ନହେଲେ ଟିକେ କଙ୍କଡା ତକାରୀ କହୁନ କଙ୍କଡା ତରକାରୀ କରିବି ଭାବିଚି।
ଙ୍କଙ୍କଡା ତମକୁ ଭଲ ଲାଗେ।
ଭଲ ଲାଗେନି ମୁଁ ଖାଇପାରେନି କିନ୍ତୁ ମୋର ଇଚ୍ଛା ଅଛି ମାନେ କରିବାର ସବୁଦିନ ତ ଚିକେନ ଅଣ୍ଡା ମାଛ ହଉଛି ନା ସେଥିପାଇଁ।
ବାକି କଙ୍କଡା ର ଚିଙ୍ଗୁଡିର ଝୋଳ ଟା କିନ୍ତୁ ସେମ ଲାଗେ। ଟେଷ୍ଟ ସେମ।
ହୁଁ।
ହୁଁ। ଫାଷ୍ଟ କଙ୍କୁଡ଼ା ଆଣିବ ହେଲା ତାକୁ ଯେମିତି ଛଡା ଛଡି କରିବା କଥା ଟା କରିଦବ ତାକୁ କଣ କରିବ କି ଆ ଆ କିଛି ଟାଇମ ପାଇଁ ଗରମ ପାଣି ସିଝେଇଦବ ହେଲା ବା ଗରମ ପାଣି ସିଝେଇ ଦେଲା ପରେ ତାକୁ କାଢି ଦବ କାଢି ସାରିଲା ପରେ ତେଲ ଯେମିତି ଭଜା ହୁଏ। ତେଲ ପକେଇଦିଅ ସୋରିଷ ତେଲିଲ ଟେଷ୍ଟ ଟିକେ ଅଧିକ ଭଲ ଆସିବ।
ହୁଁ।
ହୁଁ ତାପ ସୋ ସୋରି ତେଲ ପକେଇ କଙ୍କଡା ଯୋଉ ସେଟା ବଚାଥିବ ନା ଗୋଡ ଫୋଡ ଆଉ ତାର ଯୋଉ ମଝି ପଟା ସବୁ ପାର୍ଟ ପାର୍ଟ ହେଇକି ହେଇ ଅଲଗା ଅଲଗା ହେଇଥିବ। ତ ତାକୁ ଭଲସେ ଭାଜିଦବ କଣ ନା ଲୁଣ ହଳଦୀ ଦେଇକରି ଭଲସେ ଭାଜିଦବ। ଭାଜି ସାରିଲା ପରେ କଙ୍କଡ଼ ଟା ଭଲସେ ଭାଜି ସାରିଲା ପରେ ଏପଟେ ଆମର କଁ କରିବ ନା ମସଲା ରେଡି କରିବ
ହୁଁ ସବୁ ଫିସ୍ କରି ଫିସ୍ ମ ହଁ। ସୁ ନେଟୁ ହ ନେଟୱର୍କ ପାଉନି?
ସେଇଆ।
ହାଲୋ ତୁମ ନେଟୱର୍କ ପାଉନି? ହାଲୋ। ହାଲୋ ହଁ।
ଟିକେ ଫୁଲ୍ କାମ।
ହଁ।